ହଁଁ ଶୁଣା ଯାଉଛି କଥା।
ହାଲୋ।
ହାଲୋ।
ହାଲୋ ଶଭୁଚି?
ହଁ ଶୁଭା ଯାଉଛି।
ହଁ ଆଉ ରୋଷେଇ ସରିଲାଣି।
ହଁ ସରିଲାଣି।
ଖାଇବା ପିଇବା କେତେବେଳେ ଆରମ୍ଭ ହବ। ହଁ ଆମର ବି ସରିଗଲାଣି। ଖାଇବା ପିଇବା କେତେବେଳେ ଆରମ୍ଭ ହବ?
ଖାଇବା ପିଇବା ଆରମ୍ଭ ହେଇନି ହବ ଆଉ ଟିକେ ପରେ ଆଉ।
ଓହୋ।
ଆପଣ ଖାଇ ସାରିଲେଣି।
ଏ ମୁଁ ଦିନରେ ଖାଇଥିଲି ଭାତ ଜଲ୍ଦି ତ ତେଣୁ ମୁଁ ଖାଇଦେଇଛି ଆଉ। ସେ ଖାଇନାହାନ୍ତି?
ହଁ ହଁ ଭଲ କରି
ଭୋକ ଲାଗିଲା ମାନେ ଖାଇଦେଲେ ଆଉ ଯା
ଯେତେବେଳେ ଭୋକ ଲାଗିବ ଆକଚୁଆଲି ସେତେବେଳେ ହିଁ ଖାଇବା କଥା।
ହଁ ଆଉ ଅପେକ୍ଷା କରୁଥିଲୁ ସେ ଗ୍ୟାସ୍ ହବ ଦେହ ଖରାପ ହବ। ପୁଣି ଗ୍ୟାସ ବଟିକା ଆଣ ଖାଅ ନା ନିଜେ କଷ୍ଟ ପାଅ।
ସେଠୁ ମେଡିସିନ ଖାଇ ଖାଇ ପୁଣି ଆଉ ଗୋଟେ ରୋଗ।
ହଁ ଅନ୍ୟମାନଙ୍କୁ ପୁଣି ଚିଡ଼ ଚିଡ଼ା ଲାଗିବ। ସେଇୟା ପା ନା।
ମେଡିସିନ ଖାଇ ଖାଇ କି ଖାଇ ଖାଇ ହେଠୁ ଆଉ ଗୋଟେ ରୋଗକୁ ଧରିବ ଆଉ ଗୋଟେ ରୋଗ
ହଁ ନିହାତି ଆଉ।
ଆଉ କଣ ଖାଇଲେ?
ଏ ରୁଟି ଭଜା କରିଥିଲି, ସବୁ ପରିବା ମିଶେଇକି ଗୋଟେ ଭଜା।
ହଁ ହଁ ଘରେ ଖାଇ ନାହାନ୍ତି କେହି?
ନା ସେ, ଟିଭି ଦେଖୁଛନ୍ତି, ଦେସେ ସନ୍ଧ୍ୟାବେଳୁ ଖାଇଥିଲେ ନା। ମୁଁ ଆଉ ସନ୍ଧ୍ୟା ବେଳୁ କିଛି ଖାଇନଥିଲି ଭୋକ ହେଇନଥିଲା।
ହଁ ହଁ।
ସନ୍ଧ୍ୟାବେଳୁ ଖାଇକି ଚା, ଫା, ଟିକେ ପିଇଥିଲେ।
ହଁ ହଁ।
ମୁଁ ବି ଚା ଟିକେ ପିଇଥିଲି, ଚାରିଟା ବିସ୍କୁଟ୍ ଖାଇଥିଲି, କିନ୍ତୁ ଭୋକ ଲାଗିଲାଣି।
ଯେତେବେଳେ ଭୋକ ଲାଗିଲା ସେତେ ମତେ ସେମିତି ଭୋକ ଲାଗିଲେ ମୁଁ ଆଉ ସମ୍ଭାଳି ପାରିବିନି। ହୁଁ-
ନାଇଁ ନାଇଁ ଠିକ୍ ଟାଇମି ରେ ବି ଖାଇଆ କଥା। ଆଉ ଶରୀର ଟା ସୁସ୍ଥ ରହିଲେ ସିନା ଯାହା କରିବ।
ସେଇଆ ପା ନିଜେ ସିନା ସୁସ୍ଥ ରହିଲେ ରୋଷେଇବାସ କରିକି ଘର ଲୋକଙ୍କୁ ଖାଇଆକୁ ଦବ।
ହଁ ବା। ଭୋକଟା ଟାଇମ୍ ରେ ନ ଖାଇଲେ। ଭୋକ।
ସବୁ ତ ଦେହ ଖରାପ ଏଇ ଖାଇବା ଯୋଉ ଡିବାନ୍ସ ସବୁ ଦେହ ଖରାପ ଷ୍ଟାଟ୍ ଆଉ।
ହଁ ବା। ଦେହ ଖରାପ ହେଲେ କେତେ ହଇରାଣ।
ସେଇଆତ କଁ କରିଆ।
ବର୍ଷା ଆଉ ହଉଚି, ନା ଛାଡି ଯାଇଚି।
ନା ବର୍ଷା ଛାଡ଼ି ଯାଇଥିଲା, ଏ ପି ଆସି ଯାଇଛି।
ଖାଇ ପିଇକି ଶୋଇବା କଥା ଆଉ।
ଖାଇ ପିଇକି ସୋଇଆ କଥା ଆଉ। ରୁଟି କ କଲି, ଭଜା କଲି, ଡାଲମା ଅଛି ଦିନ ବେଳ ର।
ମିଶି ମାଶିକି ଖାଇଦେଲେ ହେଲା।
ହଁ।
ଆମର ତ ଯୋଉ ପରିବା ଗୁଡା ଟିକେ ପାଚି ପାଚି ଯାଉଥିଲା, ପୋଟଳ ଗୁରେ ଥିଲା ସେ ଟିକେ ପାଚି ଯାଉ ଥିଲା ଆଉ ହଁ ବା ସେ ଫ୍ରିଜ୍ ରେ ରହିଲେ ବି ସେ କିଛି ଇଏ ହଉନି।
ଫ୍ରିଜ୍ ରେ ରହିଲେ ବି କିଛି ନାହିଁ ତାର ସେ ପାଚିବ ହିଁ ପାଚିବ।
ହଁ ବା କାଙ୍କଡ ଉଡେ ଏ ଯୋଉ ବଡ ବଡ କାଙ୍କଡ ଗୁଡା ସେ ବି ପାଚି ଯାଉଥିଲା ମୁଁ ତା ମଞ୍ଜି ଗୁଡା କିଛି ପକେଇଲିିନି ଖାଲି ତା ଚୋପା ଗୁଡା ଧୋଇ ଧାଇକିରି ତାକୁ କାଟିଦେଲି ସେଥିରେ ଆଳୁ ଗାଜର ସବୁ ମିଶେଇ ମାସିକିରି ବାଇଗଣ ଗୋଟେ ମିକ୍ସ୍ ଭଜା କରିଦେଲୁ ଆଉ ଟିକେ ଅଧିକା ତେଲ ଦେଇକି ଯୁକ୍ ଯୁକ୍ ଯୁକା ହେଇଗଲା ଆଉ ସନ୍ତୁଳା ଟାଇପ୍ ର ଆଉ।
ହଁ ସେମିତି ହେଲେ ରୁଟି ଟା ଖାଇବା ପାଇଁ ଟିକେ ଭଲ ଲାଗେ।
ହଁ ଠିକ୍
ଟିକେ ମାନେ ନରମ ନରମ ଲାଗୁଥିଲେ ଜିନିଷ ଟା ରୁଟି ଟା ଖାଇବା ପାଇଁ ଭଲ ଲାଗେ।
ହଁ ଯୁକୁ ଯୁକିଆ ଟିକେ ହେଇଗଲେ ଭଲ ଲାଗିବ ଆଉ। ଆଉ ରୋଷେଇ ତମକୁ କଣ ଭଲ ଲାଗେ?
ତ ସେଇ ମୋର ଭେଜ୍ ଉପରେ ମୋର ଛତୁ ଫେବେରେଟ୍। ଭେଜ୍ ଉପରେ ଛତୁ ଫେବେରେଟ୍ ଆଉ ନନ୍ ଭେଜ୍ ଉପରେ ଚିକେନ୍।
ଚିକେନ୍ ତାକୁ ବନେଇ ଶିଖେଇଚ ନା
ହଁ ହଁ ନା ଶିଖିଚି ଚିକେନ୍ ମୁଁ ବନେଇ ଶିଖିଚି।
ଓହୋ ସେଇଟା ପ୍ରାୟ ସବୁ ଝିଅ ମାନେ ଶିଖି ଯାଇଥାନ୍ତି।
ହେଁ ହେଁ ହେଁ।
ନିଜେ କଷାକଷି କରି ଆଗେ ଟିକେ ଚାଖିଦବା ନାଇଁ କି?
ହଁ ଯେ ଏଟା ଘରେ ନା ଆଉ ଆଉ ଶାଶୁ ଘରେ ଥୋଡିନା ଆଗେ ଚାଖି ହବ।
ହଁ ସେଇଟା ଠିକ୍ କଥା କିନ୍ତୁ କ
ଘରେ ଆଗ ମା ବନେଇଲା ମୁ ନିଏ ଆଗ
ଆଁ ହଁ। ଟିକେ କଷା ଦିଅ ଆଉ ଚିକେନ୍ କଷା ହବ ମାନେ ଆଗେ ଟିକେ କଷା ଟିକେ ନ ଖାଇଲେ କଣ ଭଲ ଲାଗିବ।
ଚିକେନ୍ ହେଲା ମାନେ କଷା ନ ଖାଇଲେ ଭଲ ଲାଗିବନି ତାର ମୂଲ୍ୟ ରହିବନି ଆଉ ଚିକେନ୍ ର ହୁଁ।
ରହିବନି ଠିକ୍ କଥା। ମୁଁ ପା ଯେତେବେଳୁ କୁମାର ପୂର୍ଣ୍ଣିମା କରେ ମାନେ ମୋର ପି ପିଠା ଭାରି ଫେବରାଇଟ୍ ମାନେ ପିଠା ପୁରା ଗଢା ହେଇକି ଥୁଆ ହେଇଥିବ ହଁ ମୋର ପିଠା ଫେବରାଇଟ୍ କାକେରା ଟା ସୁଜି କାକରାଟା ନିଶ୍ଚିନ୍ତ ହବ।
ହଁ ଆଉ ଗୁ କୁମାର ପୂର୍ଣ୍ଣିମା ମାନେ ତ ହଉଚି ଏକେରେ ଆଉ।
ସୁଜି କାକେରା ତ ଛାଣିବାକୁ ଡେରି ହବ ବୋଲି ଆଗେ ଠାକୁରଙ୍କ ପାଇଁ ଛଣା ସଇଲେ ମୁଁ ଉଁ ସେ କଞ୍ଚାଗୁଡା ତ ଜନ୍ତା ହେଇଥାଏ ନା ସୁଜି ଟା ତା ଭିତରେ ପୁର ପସ୍ ଥାଏ ହଁ ମୁଁ ନେଇକି ଖାଇ ଦିଏ।
ସେଗୁଟା କହନ୍ତି ଗାଁ ଗାଁ ଗହଳିରେ କହନ୍ତି ସେଟା ଖାଇଲେ ବାହାଘରକୁ ବର୍ଷା ହବ।
ବର୍ଷା ହବ ସେଇଆ ବା ଆ ସତରେ ବି ଗୋଟିଏ ବର୍ଷା ହେଇଯାଇଥିଲା ଯେ।
ହେଇଯାଇଥିଲା ହୁ ହୁ ଆଉ ଯନ୍ତୁଣୀ ଖାଇଥିଲେ ଆଉ।
ହଁ ହେଇଯାଇଥିଲା ତାହେଲେ ଏଟା ଗୋଟେ ଯିଏ ବି ମାନେ କହୁଚନ୍ତି ସେଟା ଗୋଟେ ତାର ରିଜନ କଣ ଗୋଟେ ଥିବ ନା ଆଉ।
ଆଉଁ ସତ କଥା ତାପରେ ଏମିତି ବି ନର୍ମାଲି ବାହାଘର ତିଥି ରହିଲେ ବର୍ଷା ଟିକେ ହୁଏ।
ହୁଏ। ନାଇ ସେଟା ଝଡ ତୋଫାନ ଭଳିଆ ହେଇଗଲା ନଅଟା ଦଶଟା ଆଳୁ ପୁଣି ଛାଡିଗଲା ମାନେ ହଇରାଣ କରିନି।
ହାଇରାଣ କରନି ଆଉ ହେଇଚି କିନ୍ତୁ ଆଉ।
ହଁ ଆଉ ଯଦି ଖରା ଦିନଟା ନା ଯଦି ଜୋର ଜୋର ବର୍ଷା ହବ ପୁଣି ହଇରାଣ।
ହଁ।
ଖରାଦିନେ ବାହାଘର ହେଇଥିଲା।
ହଁ ହଁ।
ତମ ବାହାଘର ତ ଶୀତଦିନ ହେଇଥିଲା ନା?
ହଁ ଶିତ ଦିନେ।
ଆମେ ସେତେବେଳୁ ଯାଇଥିଲୁ ବା ସେ ଯୋନ ଯାଉଥିଲେ ବର୍ଯାତ୍ରୀ ଆମେ ସେ ଦିନ ଯାଇଥିଲେ ସେଠି ଆମର ଢେଙ୍କାନାଳ ର ଉତ୍ସବ ଥିଲା।
ହଁ ହଁ।
ଖାଇ ପିକି ଶୋଇବ ଆଉ କଣ କାମ ନା।
ହଁ।
ଦିନରେ କେତେବେଳୁ ମାନେ କାମ ସରିଯାଉଚି।
ଦିନରେ ଏଗାରଟା ସାଢେ ଏଗାରଟା ଭିତରେ ସରି ଯାଉଚି।
ଏ ପିଲାମାନେ ଟିକେ ଯେତେବେଳୁ ଦଶଟା ଆଳୁ ସ୍କୁଲ ପଳେଇବେ ଆଉ ଟିକେ ଫ୍ରି ହେଇଯିବି।
ହଁ ହେଟା ତ ସତ କଥା ଯ ଯ ଯୋଉ ଘରେ ଛୁଆ ଅଛନ୍ତି ଆଉ ପିଲା ନ ଗଲା ଜାଙ୍କେ ବୋଲି କିଛି କେ ଦୁ କରିପାରିବନି। କିଛି ଗୋଟେ ବାଗେଇ ହବନି। ପିଲା ଗଲାଠୁ ମାନେ ଜଉ ଗୋଟେ ସେପାରେଟ ଯୋଉ ଗୋଟେ ଦାଣ୍ଡରେ କାମ କରୁଥା।
ହଁ ବା ତାଙ୍କୁ ଖାଇବାକୁ ଦେଇକି ଉଁ ଟିଫିନ ଦେଇକି ବାଟେଇ ଦେଲେ ସେ ପୁଣି ଯାଇକି ସାଢେ ଚାରିଟା ବେଳୁ ଆସିବେ ସେତେବେଳୁ ଖରା ଓଲଟା ପୁରା ଫ୍ରି ଏବେ କଣ ସକାଳ ଛଅଟାରେ ଯାଉଛନ୍ତି ହାରି ପୁଣି ସାଢେ ଦଶଟାରେ ପଳେଇ ଆସୁଛନ୍ତି।
ହଁ।
ଆସିଲା ବେଳକୁ ପୁଣି ସକାଳୁ ଛଅଟା ରୁ ଯେହେତୁ ଯାଉଛନ୍ତି ଆଉ ଗାଧୋଉନାହାନ୍ତି ସେ ଆସିଲେ ଗାଧା ହଁ ଗାଧା ଖା ଖାଇଦେଲାଠୁ ହେଟୁ ଶୋଇ ପଡୁଛନ୍ତି। ହେ ଉଠ ପୁଣି ପାଠ କର ଏଇଆ ସବୁ ଧନ୍ଦା ଆଉ।
ହଁ
ଓ ହଁ ଏଇତ ଯିବନ ଆଉ କଣ?
ହଁ। ସେଇଆ ତ ଆଉ ଗାଁ ରେ ଏବେ କିଛି ପୂଜା ପର୍ବ ନାହିଁ ନା।
ଏବେ ଆଉ କିଛି ନାହିଁ ତ ରଜ ଗଲା।
ହଁ।
ଇଏ ପରେ ଆଉ ତ କିଛି ଇଏ ପରେ ଯାହା ରଥଯାତ୍ରା ଆସିବ।
ହଁ।
ଆଉ ଓଷା ଓଷି ସେମିତି କିଛି ନାହିଁ ଯେମିତି ସାବିତ୍ରୀ ଗଲା ସନି ଓଷା ଗଲା ସେମିତି ଆଉ କାଇଁ କିଛି ଏନା ଓସା ବୋଧେ ନାହିଁ।
ପୁଣି ଏ ଯୋଉ ଇଏ ମାସରେ ଧର୍ମ ମାସରେ ଏଉ ପୂଜା ଟା ଭଲ ହୁଏ ନା ଏମତି ତ ଅ ର ରଥଯାତ୍ରା ମ ତ ସବୁଠି ଯୋଉଠି ପ୍ରଭୁ ଜଗନ୍ନାଥ ଅଛନ୍ତି ତାଙ୍କ ପାଇଁ ହବ।
ହବ ହଁ ଅଳ୍ପରେ ହଉ ପଛେ ହବ।
ହୁଁ ଅଳ୍ପରେ ହଉ ପଛେ ହବ। କାହିଁକି ନା ଏମିତି ଲୋକମାନେ ବି ନିଜ ଘରେ ରଖିକି ବି ରଥଯାତ୍ରା କରୁଛନ୍ତି। ହୁଁ, କରୁଛନ୍ତି ମାନେ ଠାକୁରଙ୍କର ସେଟା ବର୍ଷକୁ ଥରେ ନା। ଆଉ କଣ ଏଇଆ ଆଉ।
ଏଇଆ ଏଇ ରଥଯାତ୍ରା ଆଷାଢ।
ଷୋଳ ତାରିଖ ଜୁଲାଇ ଷୋହଳ ବୋଧେ ମୁ ଆଜି ତ କ୍ୟାଲେଣ୍ଡର ଦେଖୁଥିଲି ବୋଧେ ଜୁଲାଇ ଷୋହଳ।
ତାପରେ ତ ହେଠୁ ଗୋଟେ ପରେ ଗୋଟେ କଣନ୍ତି, ଖୁଦରୁକୁଣି ସବୁ ଓଷା ଅରା ଆଣିବ ଟାଣି। ତାପରେ ତ ଗୋଟେ ପରେ ଗୋଟେ ଲାଗିବ ଆଉ।
ହଁ ହଁ, ଚିତା ବ ଅମାବାସ୍ୟା
ପୁଅ ପିଲାଙ୍କର, ସେଠୁ ଭାଦ୍ରବ ମାସରେ ଝିଅ ପିଲାଙ୍କର। ସେଠୁ ଚାଲିବ।
ହଁ।
ହେଠୁ ପୁଣି ଆଶ୍ଵିନ ମାସରେ ପୁଣି କୁମାର ପୂର୍ଣ୍ଣିମା, ଏମିତି ଚାଲିବ ସବୁ ଆଉ।
କିନ୍ତୁ ପୂଜା ପର୍ବ ହେଲେ ଭଲ ଲାଗେ ଯେ। କାମ
ହଁ, ହଁ, କିନ୍ତୁ କାମ ଲାଗେ କିନ୍ତୁ ଭଲ ଲାଗେ ହଁ। ଆଉ ଆଉ ଗାଁ ରେ ଯାତ୍ରା ଫାତ୍ରା ହେଲେ ଘରକୁ କୁଣିଆ ଆସନ୍ତି କାମ ଲାଗେ। କିନ୍ତୁ ଭଲ ଲାଗେ।
ମାହୋଲ ଟା ପୁରା ଅଲଗା।
ମାହୋଲ ଟା ଅଲଗା। ଘର ଚଳଚଞ୍ଚଳ, ଗାଁ ଚଳଚଞ୍ଚଳ।
ହଁ ଦଶହରା ବେଳକୁ କେତେ ସୁନ୍ଦର ଲାଗେ।
ହଁ, ତାପରେ ଗୋଟେ ଜିନିଷ ଯୋଉ ସରିଗଲା ପରେ ଭାରି ଦୁଃଖ ଲାଗେ।
ଭାରି ଦୁଃଖ ଲାଗେ ହଁ ଠିକ କଥା।
ଦୁଃଖ ଲାଗେ
ଆମର ବା ଯୋଉ ରଜ ମଉଜ ପିଲାମାନେ କରୁଥିଲେ, ଯୋଉ ଦିନ ମାନେ ରଜ ସରିଗଲା ମାନେ ମୁଁ କହିଲି ଯେମିତି ଝିଅ ବିଦା ହେଲା ଭଳିଆ ଚେୟାର ଗୁଡ଼ା ଯିଏ ଯୁଆଡ଼େ ପଡିଛନ୍ତି। ସବୁ ମୁଁ କହିଲି ବାହାଘର ପରେ ଦେଖନ୍ତି ପଳାନ୍ତି, ଟେଣ୍ଟ ବନ୍ଧା ହେଇଥିଲା ନା, ଚେୟାର୍ ଗୁଡ଼ା ସବୁ ଗଡି଼କି ପଡ଼ିଛନ୍ତି। ପାଣି ବୋ ଗଡିକି ପଡିଛନ୍ତି, ଖଲି ମାନେ ପଡିଛନ୍ତି। ମୁଁ କହିଲି ଝିଅ ବିଦା ହେଇସାରିଲା ପରେ ଯେମିତି ଲାଗେ ସେମିତି ଲାଗୁଛି ଆଉ।
ସେମତି, ତାପରେ ଗାଁ ମାନଙ୍କର ଯୋଉ ଆଠ ଦିନ, ଦଶ ଦିନ ଧରିକି ଯାତ୍ରା ହୁଏ, ତାପରେ ଯେତେବେଳେ ସରିଯାଏ ଏମତି ଆଉ ଗାଁ ଟା ପୁରାଁ ଖାଁ ଲାଗେ ଯାଉ ଜମା ଭଲ ଲାଗେନି।
ହଁ କାହିଁକ ନା ବନ୍ଧୁବାନ୍ଧବ ଆସି ଥାଆନ୍ତି, ସେ ଗୋଟେ ଖୁସି ଲାଗେ, ଆନନ୍ଦ ଲାଗେ ଗୋଟେ। ଆଉ
ଆଉ ସେପଟେ କଣ ଯାତ୍ରା ସବୁ ହଉଛି?
ଏଇଠି? ଏଠି ସବୁବେଳେ ତ ପ୍ରୋଗ୍ରାମ ହେଇଯୋଉ ପଡିଆରେ ଆଉ।
ହଁ।
ପାରୁନୁ ମ ସବୁବେଳେ କିନ୍ତୁ ଗୋଟେ ଟେଣ୍ଟ୍ ବନ୍ଧା ହେଇଥିବ କିଛି ନା କିଛି ହଉଥିବ।
କିଛି ନା କିଛି ଗୋଟେ ହଉଥିବ।
ନାଇଁ କିଛି ନା କିଛି ହଉଥିବ ନିିହାତି। ଲୋକ ମାଇଣ୍ଡ ଫ୍ରେଶ କରିବ ନା।
ହଁ।
ତମେ ଆସିବ କେତେବେଳେ ହେଲା।
ହଁ।
ଆଉ ଯୋଉ ନାଇଁ ଏଠ ହଉଛି ଆମେ ଯାଉନୁ ମଁ। ଏଁ ଛୁଆ-ଛୁଆଙ୍କ କାମ ହଁ। ତମେ ଏଇନା ଟିକେ ଫ୍ରି ଅଛ ହେଲେ ଟିକେ ବୁଲି ପାରିବ କିନ୍ତୁ ସେତିକି ସପୋର୍ଟ ଦରକାର ପୁଣି ନାଇଁ କି ସ୍ଵାମୀ ନେଇକି ଆସିବା ଦରକାର।
ହଁ ହଁ ସେଇଟା ସତ କଥା।
ଆଉ ଏକୁଟିଆ ତ କୁଆଡେ ଯାଇ ହବନି ନା। ଓ ହଉ ହଉ ରଖୁଛି ତାହେଲେ ଆଁ ପୁଣି ପରେ ଫୋନ କରିବି ହଁ।
ଆଜ୍ଞା